ହ୍ୟାଲୋ।
ମୋ ସାଙ୍ଗ
ସାଙ୍ଗ କଣ କରୁଚୁ?
ମୁଁ ବସିଚି ତୁ
ହଁ ମୁଁ ଏଉ ଏଠି ବସିଛି ଆଉ
ଆଉ ଖାଇଲୁଣି। ହଁ ମୁଁ ଖାଇସାରିଲିଣି ତୁ
ହୁଁ ମୁଁ ବି ଖାଇସାରିଲିଣି ଆଉ ଶୁନନୁ ମୁଁ କଣ କହୁଥିଲି କି ଆଗକୁ ତ ମାନେ ବର୍ଷା ଋତୁ ଆସୁଛି ତତେ ବର୍ଷା ଋତୁ ଟା କେମିତି ଲାଗେ ମତେ ଟିକେ କହିଲୁ।
ମୋ ସାଙ୍ଗ ମତେ ବର୍ଷା ଋତୁ ତ ବହୁତ ଭଲ ଲାଗେ। କାହିଁକି ନା ଚାରିଆଡେ ମାନେ ପୁରା ସୁନ୍ଦର ପରିବେଶ ମାନେ ଚାରିଆଡେ ପୁରା ପାଣି ବହୁଥିବ। ମାନେ କାଦୁଅ ବି ହଉଥିବ ତୋ ପୁରା ବହୁତ ଭଲ ଲାଗେ ପା ସୁନ୍ଦର ଲାଗେ କାହିଁକି ନା ମାନେ ଦେଖେ ସକାଳୁ ବର୍ଷା ହବ ହବ ହବ ହବା ଦିନରେ ଟିକେନାଗୁରୁ ଛାଡିଥିବ କି ନାଇଁ ପୁଣି ବର୍ଷା ହବ ସେ ପୁରା ଲଘୁଚଛାପ ଧରି ରହିଥିବ। ବହୁତ ଭଲ ଲାଗେ ମତେ ଆଉ ଲୋକମାନେ ବି ଚାଷ କରୁଥିବେ ନା ସମସ୍ତେ ବର୍ଷା ଦିନକୁ ଅନେଇଥିବେ। କାହାର କଣ ଅମଳ ହବ କେମିତି କଣ କରିବେ ସବୁ ଲୋକ ଚିନ୍ତାରେ ଥିବେ ତ ବର୍ଷା ହେଲେ ସିନା ସମୁ ମାନେ ଭଲ ଫସଲ ହବ ସମସ୍ତେ ଭଲରେ ରହିବେ। ଆଉ ସେଥିପାଇଁ ବର୍ଷା ଋତୁ ମତେ ବହୁତ ଭଲ ଲାଗେ ତ ତତେ
ବହୁତ ଭଲ ଲାଗେ କାହିଁକିନା ବର୍ଷା ଋତୁରେ ଆମର ରଥଯାତ୍ରାଟା ହୁଏ। ଆମ ବର୍ଷା ହେଉଥିବ ଆମେ ବର୍ଷାରେ ଭିଜିକି ରଥ ଟାଣୁ ଆମକୁ ବହୁତ ଭଲ ଲାଗେ ଆଉ ତାପରେ ବର୍ଷା ଋତୁରେ ଆମର ବୋଲବମ୍ ବି କରାଯାଏ। ଆଉ ବର୍ଷା ଋତୁରେ ମାନେ ଆମର ସବୁ ପୂଜା ପର୍ବ ଯୋବୁ କରାଯାଏ। ଯୋଉ ଆଉ ରଥଯାତ୍ରା ମେନ୍ ମତେ ବହୁତ ଭଲ ଲାଗେ କାଁକିନା ବର୍ଷା ଋତୁରେ ରଥଯାତ୍ରା ହଉଥିବ ଆମେ ବର୍ଷାରେ ସବୁ ଗାଁ ପିଲା ଭିଜିକି ଛୋଟ ଛୋଟ ଛୁଆ ସବୁ ହେଇଥିଲୁ ବର୍ଷାରେ ଭିଜିକି ଏ ରଥ ଟାଣୁ ତାପରେ ହେଠୁ ବର୍ଷା ଋତୁରେ ସବୁ ପ୍ରକାର ଫୁଲ ବି ମାନେ ଅଧିକାଂଶ ଫୁଲ ସବୁ ବର୍ଷା ଋତୁରେ ଫୁଟେ ମାନେ ଚାରିଆଡେ ପୁରା ସୁନ୍ଦର ଗଛ ସୁନ୍ଦର ଫୁଲ ଅ ଭରିଥିବ ସବୁ ଗଛ ମାନଙ୍କରେ ସେଇଟା ଦେଖି ଦେିବାକୁ ବହୁତ ମାନେ ଭଲ ଲାଗେ ପ୍ରାକୃତିକ ଦୃଶ୍ୟ ସେଇଟା ଗୋଟେ ପ୍ରକାରର ଆଉ ମତେ ତ ବର୍ଷା ଋତୁ ବହୁତ ଭଲ ଲାଗେ ଆଉ ବର୍ଷା ଋତୁରେ ବି ବହୁତ ଫଳ ବି ଫଳିଥାଏ। ଯୋଉଟା କି ମାନେ ଆମେ ଯାଇଙ୍କି ଫଳ ଚୋରି କରୁ ସମସ୍ତଙ୍କ ବାଡିରୁ। ଆମକୁ ତ ବହୁତ ମଜ ଯାହା ଲାଗେ ବର୍ଷାର ଋତୁ ଟା
ହଁ ବର୍ଷା ଋତୁ ବର୍ଷା ଋତୁ ତ ଯେହେତୁ ଶ୍ରାବଣ ମାସରେ ହିଁ ହୋଇଥାଏ। ନା କାହିଁକି ନା ଶିବଙ୍କର ଯୋଉ ବୋଲବମ୍ ସବୁ ଯାଆନ୍ତି। ସବୁ ଭାବ ଇଏ କରନ୍ତି। ତ ବର୍ଷା ଋତୁ ବି ଭଲ ଆଉ ବର୍ଷା ଋତୁରେ ଭଲ ଫସଲ ବି ହୋଇଥାଏ। ହଁ। ବାଇଗଣଠୁ ଆରମ୍ଭ କରି ସବୁ କିଛି ମାନେ ଇତ୍ୟାଦି ବିଭିନ୍ନ ପ୍ରକାର ପନିପରିବା ହେଇଥାଏ କିନ୍ତୁ ମାନେ ବର୍ଷା ପୁରା ଲଘୁଚାପ ଧରି ରହିଥିବାରୁ ଲୋକମାନେ କିଛି ବାହାରକୁ ଯାଇପାରନ୍ତିନି ଆଉ କିଏ ତ ଛତା ଧରିକି ଯାଆନ୍ତି ଏମିତି ଆଉ ଜାଣିଛୁ ନା ସାଙ୍ଗ ବର୍ଷାର ତ ଯେ ଆମେ ଯେତେବେଳେ ସ୍କୁଲ ଯାଉଥିଲୁ ମାନେ ଯେତେବେଳେ ବର୍ଷା ହବ ଆମେ ଭାରି ଖୁସି ହେଇଯିବୁ କି ଆଉ ଆଜି ଆମେ ସ୍କୁଲ ଯିବୁନି ଆଜି ବର୍ଷା ହଉଛି କିନ୍ତୁ ମାନେ ଠିକ ସ୍କୁଲ ସମୟ ବେଳେ ଠିକ ସ୍କୁଲ ସମୟରେ ବର୍ଷା ଛାଡିଯିବ ଆଉ ପୁଣି ଚାଲ। ଫୁଣି ଚାଲ ସ୍କୁଲ୍। ଆଉ ସାଙ୍ଗ ତୋର ମନେ ଅଛି ନା ଆମେ ସ୍କୁଲ ଗଲାବେେଳକୁ କେମିତି ମାନେ ବର୍ଷା ଋତୁରେ ଛତା ନେଇକି ଯାଆନ୍ତି ହେଲେ ବି ଆମ ଡ୍ରେସ ଭିଜି ଯାଇଥାଏ
ହଁ ବର୍ଷା ଭିତରେ ତ ଆମେ ମାନେ ସ୍କୁଲ ନ ଯିବାର ଗୋଟେ ବାହାନା ଟିକେ ବର୍ଷା ଉଠେଇଲା ମାନେ ମାମା ଆମେ ସ୍କୁଲ ଯିବୁନି ବର୍ଷା ଆଇଲାଣି ହେଲେ ବର୍ଷା ପୁଣି କୁଆଡୁ ପଳାଏ ଆମ ସ୍କୁଲ ଟାଇମ ହେଲା ବେଳୁ ଆଉ ମନେ ଅଛି ନା ଆମେ ସ୍କୁଲରେ ଥିଲା ଟାଇମରେ ଯେତେବେଳେ ବର୍ଷା ହୁଏ ଆମେ କେତେ ଖୁସି ହେଇଯାଉ କ୍ଲାସ ହବନି ସାଙ୍ଗସାଥି ମାନେ ମିଶିକି ସବୁ ବର୍ଷାରେ ଓଦା ହବୁ କେତେ ମାଡ ବି ଖାଇଛେ ବର୍ଷାରେ ଆମେ ଓଦା ହୁଏ ବୋଲି ସ୍କୁଲରୁୁ।
ହଁ ହଁ ବଢିଆ ଲାଗେ ସାଙ୍ଗ ନା ବର୍ଷାରେ ପୁଣି ମାନେ ବର୍ଷା ହଉଥିବ ଟିଉସନ ଯାଉଥିବା ସେ ଅନୁଭୂତି ପୁରା ଅଲଗା ନା।
ହଁ ହଁ ଆଜି ପର୍ଯ୍ୟନ୍ତ ବି ସେ ସବୁ ଦିନ ଗୁରା ମନେ ପଡ଼ି ଯାଉଛି।
ବର୍ଷା ଋତୁରେ ରାତିରେ ଖାଲି ବେଙ୍ଗର ଶବଦ କେବେ ଗର୍ଜନ କରୁଥିବ କେତେ ମାନେ କେତେ ପକ୍ଷୀ ପଶୁ ପଶୁଟା ନୁହଁ ପକ୍ଷୀ ମାନେ ରାତିରେ ମାନେ ମାନେ ମାନେ ଡାକ ଡାକରା ପିଟୁଥିବେ ବହୁତ ସୁନ୍ଦର ଲାଗୁଥିବ ନା ଝିପଝିପ୍ ବର୍ଷା ପଡୁଥିବ ଲାଇନ ବି ଥିବ ବହୁତ ବଢିଆ ଲାଗିବ ମାନେ କେତେ ଶାନ୍ତି ଦେଇଥାଏ ନା।
ହଁ ସବୁଆଡେ ଶାନ୍ତ ପରିବେଶ ଥିବ ରାତିରେ କିନ୍ତୁ ବେଙ୍ଗ ମାନଙ୍କର ସାଉଣ୍ଡ ଶୁଭୁଥିବ ମାନେ ରାତି ସମୟରେ କଣ ସବୁ ଛୋଟ ଛୋଟ ଜୀବ ମାନଙ୍କର ଶବ୍ଦ ଶୁଣା ଯାଉଥିବ ମାନେ ତାଙ୍କ ଘରେ ପାଣି ପଶିଯାଏ ସେମାନେ ସବୁ ଏଠୁ ବୋବାନ୍ତି ତାଙ୍କ ଶବ୍ଦ ଗୁରା ସବୁ ଶୁଣାଯାଏ ତା ଆଡ଼େ ପରିବେଶ ପୁରା ଶାନ୍ତ ରାତିରେ ନା ରାତି ସମୟରେ ଶାନ୍ତ ରହିଲା ବେଳେ ତାଙ୍କର ସବୁ କିଚିରି ମିଚିରି ଶବ୍ଦ ବହୁତ ଶୁଣିବାକୁ ବହୁତ ଭଲ ଲାଗେ ଆମେ ତ ବର୍ଷା ଋତୁରେ ବସିକି ଖାଇଲା ସମୟରେ ବସିକି ବେଙ୍ଗଙ୍କ ଅ ସେ ଯୋଉ ସାଉଣ୍ଡ ବସିକି ଶୁଣୁଥାଉ ବହୁତ ତ ଭଲ ଲାଗେ ଆମେ ବି ଯାଇକି ଦେଖିବୁ ବୋଲି କହୁଛେ ସେ ହେଲେ ପାଣି ପଶି ଯାଇଥାଏ ତାଙ୍କ ଘରେ ଆଉ ପାଣି ବି ହେଇଥାଏ ସେଥିପାଇଁ ରାତିରେ ଆମେ ଯାଇପାରୁନା।
ହଁ।
ଆଉ ବର୍ଷା ଋତୁ ଟା ଭଲ ଯେତିକି ଖରାପ ବି ମାନେ ସେତିକି ବର୍ଷା ହେଲେ ଆମ ପାଇଁ ସିନା ଆମେ ଏମିତି ମଜା କରୁଛେ ବୋଲି ଭଲ ଯୋଉ ଲୋକମାନଙ୍କର ମାନେ ସମୁଦ୍ର କୂଳରେ ଘର ହେଇଥିବ ତାଙ୍କ ଘରେ ସବୁ ପାଣି ପଶିଯାଏ ତାଙ୍କ ଚୁଲି ମାନେ ସେ ରୋଷେଇ ବି ଆଉ କରିପାରନ୍ତିନି ରିଲିଫ୍ ବି ବଣ୍ଟାଯାଏ ହେଲିକ୍ୟାପ୍ଟର ରେ ହେଲେ କିଛି ଜଣଙ୍କ ଘରେ ରିଲିଫ୍ ପହଞ୍ଚି ପାରେ କିଛି ଜଣଙ୍କ ପାଖରେ ପହଞ୍ଚି ପାରେନି ଯାହା ପାଖରେ ପହଞ୍ଚି ପାରେନି ସେମାନେ ଉପାସରେ ରୁହନ୍ତି ସବୁ ମାନେ ଗାଁ ରେ ପାଣି ପଶିଗଲା ମାନେ ସମସ୍ତଙ୍କ ଘର ବି କିଛିଟା ଯେତେବେଳେ ଚାଳ ଘର ସବୁ ଭାଙ୍ଗିଯାଏ ଲୋକଙ୍କର ଲୋକ ବି ବହୁତ ହଇରାଣ ହୁଅନ୍ତି ଆମେ ସିନା ଏଞ୍ଜୟ କରେ ବର୍ଷା ଋତୁ ଟାକୁ ଆମ ଏମିତି ଛୋଟ ଅଛେ କିଛି ଏବେ ଜାଣିନେ ସ୍କୁଲ ଯାଉନେ ଇଏ ଏମିତି ମାନେ କହୁଛେ କିନ୍ତୁ ତାଙ୍କ ତାଙ୍କର ବହୁତ ବଡ଼ ବଡ଼ କ୍ଷତି ହଉଛି ନା ତାଙ୍କ ପାଇଁ ବର୍ଷା ଋତୁ ଟା ଖରାପେ
ହଁ ସାଙ୍ଗ ଠିକ କହିଥିଲୁ ଏଇ ଯୋଉ ଯୋଉମାନେ ଘର କରି ସମୁଦ୍ର କୂଳରେ ଯୋଉମାନେ ରହୁଛନ୍ତି ଆର ବର୍ଷ ତ ଯୋଉ ବର୍ଷା ଲଘୁଚାପ ଧରି ରହିଥିଲା ମାନେ କିଛିଟା ଘର ଭାଙ୍ଗି ଯାଇଥିଲା ବହୁତ ଲୋକ ହଇରାଣ ହୋଇଥିଲେ ତାଙ୍କୁ ଉଦ୍ଧାର କରିବା ପାଇଁ ବି କିଛି ଲୋକଙ୍କର ମୃତ୍ୟୁବରଣ ହୋଇଥିଲା ଆଉ ସେ ଜଣଙ୍କୁ ଉଦ୍ଧାର କରିକି ଆଣିକିନା ସ୍କୁଲ୍ ସ୍କୁଲ ଘର ମାନଙ୍କରେ ରଖାଯାଇଥିଲା ଯେଉଁ ବି ତ ଦେଖୁଥିଲୁ
ହୁଁ ବର୍ଷା ଋତୁ ଟା ଯେତିକି ଭଲ ସେତିକି ବି ଖରାପ ଆଉ ଯୋଉ ରାସ୍ତା ପାସ୍ତାରେ ସବୁ ମାନେ ଯାଉଥିବେ ଲୋକ ତାଙ୍କ ଉପରେ ଗଛ ଗୁୁରା ପଡ଼ିଯାଏ ଲୋକଙ୍କ ମୃତ୍ୟୁ ହୋଇଯାଏ ତାପରେ ଗଛ ପଡିକି ବି ମାନେ ରାସ୍ତା ରାସ୍ତା ଫିଟେନି ଯାହା ଦ୍ଵାରା ଯିବା ଆସିବା ବି ଅସୁବିଧା ହେଇଥାଏ। ତାପରେ ନଈ ବଢ଼ି ଯେତେବେଳେ ହୁଏ ବନ୍ଧ ଫନ୍ଧ ସବୁ ଭାଙ୍ଗିଯାଏ ଭାଙ୍ଗି ଗଲେ ବି ମାନେ ଗୋଟେ ଗାଁରୁ ଅନ୍ୟ ଗାଁ କ ଯିବାକୁ ରାସ୍ତା ବି ବନ୍ଦ ହେଇଯାଏ ଯାହା ଫଳରେ ଲୋକମାନେ ଯଦି ଅର୍ଜେଣ୍ଟ କାହାର ହସ୍ପିଟାଲ୍ ହିଟାଲ କାମ ପହିଲା କି ମେଡିକାଲ ଗଲା ଏମରଜେନ୍ସି ପେସେଣ୍ଟ ତାହାଲେ ତ ସେମାନେ ହସ୍ପିଟାଲ୍ ଠିକ୍ ଟାଇମ୍ ରେ ପହଞ୍ଚି ପରାନ୍ତିଁ ମେଡିକାଲ୍ ଗଲା ଏମର୍ଜେନ୍ସି ପେସେଣ୍ଟ ତାହେଲେ ତ ସେମାନେ ହସ୍ପିଟାଲ ଠିକ୍ ଟାଇମ୍ ରେ ପହଞ୍ଚି ପାରନ୍ତିନି ଯାହା ଫଳରେ ତାଙ୍କର ମୃତ୍ୟୁବରଣ ହେଇଯାଏ।
ହଁ ସାଙ୍ଗ ଠିକ କହିଛୁ ଆଗର ଗତ ବର୍ଷ ଆମ ଗାଁରେ ବି ଏମିତି ମାନେ କଣ କହିଲୁ ମାନେ ମାନେ ବର୍ଷା ହେଇଥିଲା ଏତେ ଜୋରେ ଯେ ଆମର ବନ୍ୟା ଆସିଥିଲା ଆମ ଘର ପାଖରେ ଆମ ଘର ପାଖରେ ଯାଇ ତ ବନ୍ୟା ଆସିଥିଲା ମାନେ ଚାରିଆଡ଼େ ଖାଲି ପାଣି ପାଣି ପାଣି ସବୁ ଯୋଉ ଥିଲା।
ହଁ ବର୍ଷା ଋତୁ ଆଉ ବର୍ଷା ଋତୁ ଆଉ ବର୍ଷା ଋତୁ ଟା ଏମିତି ଗୋଟେ ଋତୁ ଯୋଉଟା ଆସିଲେ ମାନେ ଯଦି ବର୍ଷା ଗୋଟେ ବର୍ଷ ନହବ ତାହେଲେ ବହୁତ କ୍ଷତି ହବ ଆଉ ଯଦି ବର୍ଷା ଟା ଅଧିକ ହୁଏ ତାହେଲେ ବି ବହୁତ ବହୁତ ଅସୁବିଧା ହୁଏ।
ହଁ ଯେ କିନ୍ତୁ ଯୋଉମାନେ ଚାଷ କରନ୍ତି କୃଷି ଲୋକ ମାନେ ତାଙ୍କର ବହୁତ ଭଲ ହେଇଥାଏ କାହିଁକି ନା ସେମାନେ ଅପେକ୍ଷା କରୁଛନ୍ତି କେବେ ବର୍ଷା ଋତୁ ଆସିବ ଆମେ ଫସଲ କରିବ ଆମ ଫସଲ ଭଲ ହବ ବିକ୍ରି ବି ହବ ନା ତ ସେଥିପାଇଁ
ହଁ।
ଜଳସେଚନ ବି ହୁଏନା।
ହଁ ଚାଷୀ ମାନଙ୍କ
ହୁଁ ସାଙ୍ଗ କହ।
ଚାଷୀମାନେ ସିନା ଅନେଇକି ବସିଥାନ୍ତି ଯଦି ବର୍ଷା ଟା ବର୍ଷା ଆସିଲେ ସେ ଫସଲ କରିବେ ବୋଲି ଯଦି ସେ ବର୍ଷ ଅଧିକ ବର୍ଷା ହେଇଗଲା ନା ତାହେଲେ ବି ତାଙ୍କ ଫସଲ ନଷ୍ଟ ହେଇଯାଏ ବର୍ଷା ଅଧିକ ହେଲେ ଚାଷୀ ମାନଙ୍କର କ୍ଷତି ହୁଏ ବର୍ଷା। ତ ମୂଳରୁ ନହେଲେ ବି ଚାଷୀ ମାନଙ୍କର କ୍ଷତି ହୁଏ ମାନେ ଆର ବର୍ଷ ଆମ ଆଡେ ଆଡେ ଅଧିକ ମାନେ ବର୍ଷା ହେଇଯାଇଥିଲା ବୋଲି ଚାଷୀ ମାନେ ସବୁ ଲସ୍ ରେ ପଡିଥିଲେ ଚାଷୀ ମାନଙ୍କର ମାନେ ଯୋଉ ସେ ଯୋଉ ଅମଳ କରିଥିଲେ ଫସଲ ସବୁ ମାନେ ବିଲରେ ରହିଥିଲା ବହୁତ। ଜୋରରେ ବର୍ଷା ଆମ ଆଡେ ଲଘୁଚାପ ଲାଗିକି ରହିଥିଲା ତା ଯାହା ଫଳରେ ବିଲ ଫିଲ ସବୁ ପାଣିରେ ଫୁଲ ହେଇଯାଇଥିଲା ତ ଗଛ ଗୁରା ଏମିତି ପାଣି ବହୁତ ଦିନ ପାଣିରେ ରହିକି ପଚିଗଲା ଫସଲ ବି ନଷ୍ଟ ହେଇଗଲା ଭଲ ଆର ବର୍ଷ ଲାଭ ହେଲାନି। ଆରବର୍ଷ ମାନେ ଯେତିକି ବି ପଇସା ଖର୍ଚ୍ଚ କରିଥିଲେ ତାଠୁ ବହୁତ କ୍ଷତି ପାଇଲେ ଲାଭ ପା ମୂଳରୁ ବି ପାଇଲେନି ମାନେ ଧାନ ଟା କରିବାକୁ ହେଲେ କଣ ବିହନ ଭଲ ବିହନ ଦରକାର ତାପରେ ତାକୁ ରୋଇବା ପାଇଁ ଲୋକ ଦରକାର ଅମଳ କରିବା ପାଇଁ ଟ୍ରାକ୍ଟର କି ମେସିନ୍ ର ଯାହାର ବି ଦରକାର ସମସ୍ତେ ବି ପଇସା ନିଅନ୍ତି ନା ନାହିଁ ଖର୍ଚ୍ଚ ହୁଏ ସବୁ ପ୍ରତି କିନ୍ତୁ ଲାଷ୍ଟ ଯେତେବେଳେ ଧାନ ଅ ଓପଡ଼ା ହେକି ଅଣାଯାଏ ତା ଭିତରୁ ସମସ୍ତେ ଚାହାନ୍ତି କି ଆମର ଲାଭ ହଉ କିଛିଟା କିନ୍ତୁ ଯେ ଏତିକି ପାଇଥିଲେ ମାନେ ଯେତିକି ପଇସା ତା ପଛରେ ଖର୍ଚ୍ଚ କରିଥିଲେ ତାର ମାନେ ଅଧା ବି ପାଇଲେନି ମାନେ ଏତେ କ୍ଷତି ହେଇଥିଲା ଆମ ଆଡେ ଆର ବର୍ଷ ମୁଁ ଯୋଉ ବର୍ଷା ଆର ବର୍ଷ ଲଘୁଚାପ ଲାଗେ ରହିଲା ମାନେ ଗୋଟେ ଲଘୁଚାପ ସରିନି ଆଉ ଗୋଟେ ଲଘୁଚାପ ପୁରା ଲାଗି ରହିଲା। ଯାହା ଫଳରେ ଧାନ ଗୁଡା ବିଲରେ ସବୁ ମାନେ ଏ ରହିକି ପାଣି ଭିତରେ ସବୁ ପାଣିର ପୋତି ହେଇକି ରହିଲାଠୁ ସେ ସବୁ ପଚିକି ନଷ୍ଟ ହେଇଗଲା ଏ ଆର ବର୍ଷ ବହୁତ କ୍ଷତି ହେଇଥିଲା ଆଶା କରୁଛି ଏଇ ବର୍ଷ ଆର ବର୍ଷ ଅପେକ୍ଷା ବହୁତ ଭଲ ହବ। ଏ ବର୍ଷ ଟିକେ ଲାଭ ହେଲେ ବହୁତ ଭଲ ହୁଅନ୍ତା କାହିଁକି ନା ଆର ବର୍ଷ ଚାଷୀ ମାନେ ବହୁତ କ୍ଷତି ସହିଛନ୍ତି।
ହଁ ସାଙ୍ଗ ଆରଥର ହଁ ଯେତେବେଳେ ବନ୍ୟା ବି ଆସିଥାଏ ସେତେବେଳେ ମାନେ ଯୋଉ ଗଛ ସବୁ ତଳି ଫଳି ସବୁ ରଖିଥାନ୍ତି ସବୁ ଭସେଇ ନେଇତେ ସବୁ ବ ଧାନ କେତେ ଆରଥର ହଁ ମୁଁ ବି ଦେଖୁଥିଲି ଦୂରଦର୍ଶନ ସାହାଯ୍ୟରେ ଦେଖୁଥିଲି ଆଉ ମାନେ ଧାନ ସବୁ ପାଚି ଆଛା ଆସୁଥିଲା ଆସୁଥିଲା ଆଉ ବର୍ଷା ଏତେ ଜୋରେ ହେଲା ଯେ ଧାନ ତ ଆଉ କାଟି ପାରିଲେନି ପୁରା ପାଣି ପୁରା ବିଲ ମାନଙ୍କରେ ବହୁତ ହେଇଯାଇଥିଲା ସେ ଧାନ ଗୁଡା ସେଇଠି ନଷ୍ଟ ରହିଯାଇଥିଲା। ଆଉ କିଛି କିଛି ଜଣଙ୍କର ମାନେ ଯୋଉ ଧାନ ସବୁଆଣି ରଖିଥିଲେ ବସ୍ତାରେ ଭର୍ତ୍ତି କରିକି ସେଗୁଡା ସବୁ କଣ ତ ଯୋଉ ମାନେ ଗଜା ହେଇଯାଇଥିଲା ଏମିତି ସବୁ ହେଇଥିଲା ଆଉ ବର୍ଷା ଋତ ଆମ ପାଇଁ ଯେତିକି ଭଲ ସେତିକି ବି ଖରାପ ଆଉ
ହଁ ସାଙ୍ଗ ଯାହା କହିଲୁ ହଉ ସାଙ୍ଗ ମୁଁ ଟିକେ ରଖୁଛି ମୁଁ ଯାଉଛି ଖାଇଦିଏ ଟିକେ?
ହଉ ଯା।
ହଁ ହଁ